ହାଲୋ।
ହୁଁ କହ
ଆଉ କୋଉଠି ଅଛୁ।
ଏଇ ଛାତ ଉପରେ ବୁଲଥିଲି ଆଉ।
ଟ୍ୟଉସନ ଯିବୁନି କି ଆଜି ମୁଁ ଆଇଛି ଆଜି ଟ୍ୟଉସନ
ତୁ ଯାଇାଇଛି ଆଜି ଟ୍ୟୁସନ କୁ।
ହଁ।
ହଉ ମୁଁ ଯିବି ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ଯିବି ଆଉ ସନ୍ଧ୍ୟା ପନ୍ଧ୍ୟା ଦେଇକି ଆଉ।
ଓଁ ହୋଁ ମୁଁ ଆଇଛି ତ ଆଉ। ଜଷ୍ଟ ଆସ କି ଫଞ୍ଚିଲି ତୁ କେତଳେ ଆସବୁ କି
ଯିବି ସେ ପାଞ୍ଚଟା ବେଳକୁ ଯିବି ଆଉ ଟିଉସନ ରେ କଣ ପାଠ ଦେଇଥିଲେ କରିଦେଇଥିଲୁ ମୁଁ ତ କରିନି କାହିଁ କିଛି।
ହଁ ମୁଁ କରି ଦେଇଥିଲି କରି ଦେଇଥିଲି ବୋଲି ଜଲଦି ଆଇଛି
ହୁଁ ମୁଁ ଯାଉଛି ପାଠ କରିବି ଟିକେ ଛାଡିକି କଥା ହେଇକି ଆସେ ତା ପରେ ଯାଇକି କରିବି ଆଉ
ଓହୋ।
ଆଉ ସବୁ ଖାଇକିନି ପୁଛନ୍ତି
ହଁ।
ଖାଇକି କଲୁ ଟିଉସନ
ହଁ।
ହୁଁ ହୁଁ। ଆଉ ପିଲା କିଏ ଆସିନାହାନ୍ତି ନା ଏକା ଯାଇଛୁ ତୁ
ନାଇଁ ବା ଆସିନାହାନ୍ତି ଏକା ବଇଛି ସେଥିପାଇଁ ତତେ କଲ୍ କରିଛି ସେଇଥି ପାଇଁ।
ହୁଁ ହୁଁ। କଲେଜ ଯାଇଥିଲୁ ଆଜି।
ହଁ କଲେଜ ଯାଇଥିଲି ତୁ କାହିଁ ଗଲୁନି ଆଜି କଲେଜ ମ୍ୟାମ ପଚାରିଦେଲେ କି ଦିବ୍ୟାଙ୍ଗ ରଥ କାହିଁ କଲେଜ ଆସୁନି ମୁଁ କହିଲି କଣ ବର୍ଷା ଫର୍ଷା ଉଠେଇଚି ବୋଧେ ଆସିଲାନି।
ସେ ବର୍ଷା ବି ହୋଉଥିଲେ ତାପରେ ମୁଁ କାଲି ରାତିରେ ଲେଟ ରେ ଶୋଇଲି ତ ସେଇଥିପାଇଁ ଆଉ ନିଦ ଭାଙ୍ଗିଲାନି ଗଲିନି।
ଚି ସା। ଓ ମୁଁ ବା ଲେଟରେ ଶୋଇଥିଲି ମୁଁ ଯାଉ ଯାଉ ଏଗାରଟା ହେଏଯାଇଥିଲା।
ହୁଁ ଆଉ ଆଜି କଣ ପଢା ହେଲା?
ହଁ ପଢା ହେଲା ସେଇ ଏଇ ହିଷ୍ଟ୍ରି ପଢା ହେଲା।
ହୁଁ।
ଆଉ ପଲଟିକାଲ ପଢ଼ା ହେଲା। ଏଇଗୁରା ପଢା ହେଲା ଆଉ କଣ ପଢ଼ା ହବ। ଆଉ ଗୋଟେ କ୍ଲାସ ଉଇ। କଣ କଇଲୁ?
ଟିଉସନ ରୁ ଆସିଲେ ବୋଧେ ଜିମି ଯିବୁ?
ହଁ।
କଣ ଗୋଟେ କ୍ଲାସ୍ ହେଇନି?
ହଁ ଗୋଟେ କ୍ଲାସ ହେଇନଥିଲା। ଏଇ ଯୋଉ ଓ ଯୋଉ ମାନେ ଫର୍ମ ପକେଇଛନ୍ତି ଆଡମିସନ ପ୍ଲସ ଟୁ କରନାହାନ୍ତି କି।
ଓହ।
ସେ ଟିକେ ଏପଟ ସେପଟ ହେଇକି ମ୍ୟାମ ରହୁଚନ୍ତି ତ। ଆଉ ସେଥିପାଇଁ ଟିକେ କରି ନାହାଁନ୍ତି ଗୋଟେ କ୍ଲାସ ଅଫ୍ କରିଦେଇଥିଲ।
ହୁଁ। ଆସିଲ ଘରକୁ ସବୁ କେଇଟାରେ? ବସ ରେ ଗଲ?
ହଁ ବାରଟା ସାଢେ ବାରଟା ବେଳକୁ ଆସିଥିଲୁ।
ବସରେ ଯାଇଥିଲ?
ହଁ ବସ ରେ ଯାଇଥିଲୁ। ଆଜି ସାଙ୍ଗମାନେ କହିଲେ ତ କହିଲେ ଆଉ ବସରେ ପଳେଇଵା। ମୁଁ ଵସରେ ପଳେଇ ଆସିଲି।
ହଁ ହୋଉ ହୋଉ। ମୁଁ ସାଙ୍ଗମାନେ ବି ଆଜି ପ୍ରାୟ କେହି ଯାଇନଥିଲେ ମୁଁ କହିଲି ହଉ ଯିବାନି ଆଉ।
ହଁ ଆଉ ତୁ ପ୍ଲସ୍ ଥ୍ରୀ କୋଉଠି କରିବୁ ଏଠି କରିବୁ ନା ଆଉ ଯୋଉ କଲେଜରେ କରିବୁ?
ଦି ହେ ଶୈଳବାଳା କି ଜେକେବିକେ ନ ହେଲେ କୋଉଠି ଗୋଟେ କରିବା ପ୍ଲସ ଥ୍ରୀ। ପ୍ଲସ ଟୁ ଏକ୍ଜାମ ଟା ଯଦି ଆର ବର୍ଷରେ ଦେବି ଏକଜାମ।
ଅ ହଁ ତମ ଡେଟ କହି ନାହାଁନ୍ତି ତ କେତୋଳେ କଣ ପରୀକ୍ଷା ହବ?
ଏଇ ରିଆଡ଼ମିସନ୍ ବି ହେଇନି କିଛି ଡେଟ୍ ଫେଟ୍ କହିନାହାଁନ୍ତି।
ତୋ ରିଆଡମିସନ ବି ହେଇନି।
ନା ନା କରିନାହାନ୍ତି ରିଆଡମିସନ।
କେବେ ହବ ତମ ଆଡମିସନ?
କାହିଁକିଛି ଏମିତି ଡେଟ ଫେଟ ତ କହିନାହାଁନ୍ତି ତ। ପ୍ଲସ ଥ୍ରୀ ପିଲାଙ୍କର ତ ଏବେ ଆଡମିସନ ଚାଲିଚି। ତାଙ୍କର ସରିଲେ ବୋଧେ ଆମର ହବ ଫାଷ୍ଟ ଇଅର ପିଲାଙ୍କର ଆଡମିଶନ୍ ଚାଲିଛି।
ଏବେ ସମସ୍ତ ଏବେ ତ ଦଉଥିବେ ନା କାରଣ ନା ପରେ ମେଟ୍ରିକ ଏବେ ହେଇଚି।
ହଁ ମେଟ୍ରିକଟା ବି ସରିକି ତାଙ୍କ ରେଜଲ୍ଟ ବାହାରଚି। ସେମାନଙ୍କର ଆଡମିସନ ଚାଲିଚି। ତାପରେ ଆମର କେବେ କରିବି କେ ଜାଣି?
ଓ ହୋ
କଣ ଖାଇଥିଲୁ? ଘରେ ସବୁ ଶୋଇଥିଲେ ଉଠିବେଣି ବୋଧେ ଓଳାଓଳି କଣ କରିବେ।
ଓହୋ। ଆଉ ଆଜି ରୋଷେଇରେ କଣ ହେଇଥିଲା?
ହଁ ଆଜି ହେଇଥିଲା ଭାତ ଚିକେନ ତକାରି କରିଥିଲେ ସାଲେଟ୍ ହେଇଥିଲା।
ଓହୋ ଆଜି ଆଇଁଷ ନା?
ହଁ ଆଜି ତ ଆଇଁଷ ବାର ଆଉ।
ହଁ ଭେଜ ଖାଇବାକୁ ଇଚ୍ଛା ହୋଉନି। ଆ ରାମୀଳା ଅଛି ଏବେ ତ ହେଇନି ଏବେ ନୂଆ ବହି ପୂଜା ହୋଉଥିଲା ହବ ବୋଲିକିଣା।
ଉଁ ହୁଁ ଆଉ ରାନି ଦେଇ କଲ୍ କରିନି?
ହୁଁ ରାନ୍ ଦେଇ କଲ୍ କରିଥିଲା ଯେ କଥା ହୋଉଥିଲ ଆଇ ତ ଆଉ। ସିଏ ଆଉ ଗୋଟେ କୁକୁର ଆଣିଚନ୍ତି ଦେଖଉଥିଲେ। ସେଇଗୁଡାକ କଲ ରେ କହିବିନି ହଁ। ଆଉ ଗୋଟେ କୁକୁର ଆଣିଚନ୍ତି ତ ସେଇଆ ତ ଦେଖାଉଥିଲା ଆଜି ଭିଡିଓ କଲ କରିକି।
ବଡ କୁକୁରଟେ ନାଇଁ ଛୋଟ ବାଲା ଆଣିଚନ୍ତି?
ବଡ ଦିଟାକୁ ଗୋଟେ ତ ବଡ ଥିଲା ଆଉ ଗୋଟେ ଛୋଟିଆଟା ଥିଲା।
ହୁଁ ହୁଁ।
ତାପରେ ଆଉ ଗୋଟେ ବଡଟେ ଆଣିଚନ୍ତି ଆଉ। ସେ କାମୁଡ଼େନି କାହାକୁ ମୁ କହିଲି ଭଲ ଘର। ହୁଁ। ଭଲ କୁକୁର ଓରା ଆଣିଚନ୍ତି।
ଆଉ ତମର ଯିଏ ସେପଟେ ଘର ହଉଥିଲା କମ୍ପ୍ଲିଟ୍ ହେଇଗଲାଣି?
ହଁ କମ୍ପ୍ଲିଟ୍ ହେଇଗଲାଣି ଭଡାଟିଆ ବି ଆସିକି ରହିଲେଣି।
ଓହ। ଆ ତୋ ଭଉଣୀ ହୋରିକା କଁ କରୁଚନ୍ତି ସମସ୍ତେ ଘରେ?
ହଁ ଆଇଚନ୍ତି ମୋ ମାମୁଁ ଝିଅ ଆଇଚନ୍ତି ପିଇସି ଝିଅ କେତେ ଜଣ ଆଇଚନ୍ତି। ଏଠି ବସିକି ଏଫ୍ ଯାଏ କରୁଚି।
ଆଉ ତୁ ଟ୍ୟୁସନ ପଳେଆଇଚୁ ନା।
ହଁ ମୁ ଟିଉସନ ଯାଇଥିବି ଆଇଥିବି ରାତିକୁ।
ଆଉ ତୁ ଭାଇର ବା ଅବିବାରେ କଣ ଟେ କାହାର ବାହାଘର ହେଇଥାନ୍ତା ହେଇନି ଏବେ?
ହଁ ଅଭିଆରି ଝିଅ ଦେଖା ଯାଉଚି।
ଝିଅ ଦେଖା ଚାଲଚି।
ହଁ।
ପୁଅ
ଚାଲଚି ବା ହେଇଗଲେ ଭଲ।
କଁ କହିଲୁ?
ସେ ବା ହେଇଗଲେ ବି ଭଲ।
ହଁ ତାଙ୍କ ମା ଟା ଆମେ ହଇରାଣ ହଉଚନ୍ତି ଦେଖ ଯାଇଥିଲି ଥରେ ତମ ଘରକୁ ରାନ ଦିଦି ବାହାଘରୁକୁ ଥିଲି।
ଏ ତୋ ବାବାଙ୍କ ଦେହ ଏବେ ଭଲ ଅଛି?
ହଁ ଘରେ
ଆଉ ମେଡ଼ି ମେଡିସିନ ହେରିକା ଖାଉଛନ୍ତି।
ତ ଆଉ ଘରେ କଣ କରୁଛନ୍ତି ସବୁ
ଘରେ ସବୁ ଶୋଇଥିଲେ ତ।
ଅହ ଆଜ୍ଞା ତ କେତେ ଜୋର ତମ ବର୍ଷା ହଉଛି ସି ଆଡେ।
ହଁ ବର୍ଷା ହେଇଥିଲା ସକାଳେ ଛାଡିଛି ତାପରଠୁ ଆଉ କାଇଁ ହେଇନି ଏବେ। ଛାଡିଛି ତ ଟିକେ ଏବେ।
ହ। ହଁ ଏଗାରଟା ତ ସେଇଟାଇମ୍ ବର୍ଷା ହବ ଆଉ।
ଅ। ପୁରୀ ଗୋଟେ କେବେ ଯିବା ଦେଖିବ। ପୁରୀ ତ ଯିବା କୁ ଇଛା ହୋଉଛି। ଆଉ ତମ ଘରେ ପା ଗୋଟେ କୋଉ ପିଇସି ଝିଅଙ୍କର ବାହାଘର ଥିଲା। ଆମ ଘରେ ବି କାର୍ଡ ଦେଇକି ଯାଇଛନ୍ତି।
ହଁ ସିଏ ପିଇସି ପୁଅର ବାହାଘର ଥିଲା।
ଆଜିି ବା ବାହାଘର ତାଙ୍କର।
ହ୍ୟାଲୋ ଆଜି ବା ବାହାଘର ତାଙ୍କ।
ହଁ ଆଜି ବାହାଘର।
ତମେ ଯିବନି ଆଜି।
କଣ କହିଲୁ।
ତମେ ଏଇନୁ ଯିବନି ଆଜି କି?
ନାଁ। ନାଇଁ ବର୍ଷା ହଉଛି ଯିବ କିଏ କାଦୁଅ ଫାଦୁଅ ସବୁଆଡେ।
ରଥଯାତ୍ରା କୁ ପ୍ଲାନ୍ କରୁନ ପୁରୀ ଯିବା।
ହଁ ଘରେ କୁହେ ଯିବା ଆଉ।
ଘରେ କହିକି ମୋତେ ବୁଝେଇିକି କୁହ। ଆଉ ତମ ଗାଁ ରେ କଣ ସବୁ। ଠିକ ଠାକ ଯ ମନ୍ଦିର ପଚିଶଟା ହେଇଥିଲା କଣ ଭଲ ଅଛି ମନ୍ଦିର।
ହଁ ମନ୍ଦିର ପ୍ରତିଷ୍ଠା ହେଇଥିଲା। ରାମରାବି ହେଇଥିଲା।
ମୁଁ ଯାଇପାଇଲିନି ଯିବି। ଆର ବର୍ଷ ଆର ବର୍ଷ ତ ହେବ ଏମିତି।
ହଁ।
ହୁଁ ଆର ବର୍ଷ ହେବ ଯଦି ଯିବି ଆଉ। ଏଇଟା ମନ୍ଦିର ଟା କେତେ ଦିନ ହେଲା ପଡିଥିଲା ତମର ନା ଏବେ ହେଲା ନୁ।
ହଁ। କେବେଠୁ ଏହିଭଳିଆ ହବ ହବ ବୋଲି ହେଇପାରୁନଥିଲା। ଏବେ ହେଲା।
କାଲି କଲେଜ ଯିବୁ।
କାଲି ଦେଖିବା ବର୍ଷା ଉପରେ ଡିପେଣ୍ଡ କରିବ ଯଦି ବର୍ଷା ହବ। ଯିବିନି ଆଉ ଯଦି ବର୍ଷା ନା ହବ ଯିବି ଆଉ।
ହଁ ବର୍ଷା। ଠିକ୍ ସକାଳ ବେଳା ହିଁ ସକାଳ ବେଳା ଏବେ କ୍ଲାସ ହେଇଯାଇଛିି ବୋଲି ସକାଳ ବେଳା ବର୍ଷା ହଉଛି।
ହଁ।
ଦେଖିବା କଣ ହଉଛି ଆଉ। ତୁ କେବେ ଗୋଟେ ଘରକୁ ଆସୁନୁ।
ହଁ। ଯିବା କେବେ ଗୋଟେ ଘରକୁ ଏଇଗା ତ ଫ୍ରି ନାଇଁ।
ହଁ ହଁ ଫ୍ରି ହେଇକି ଆସେ ଆଉ।
ଘର ଏପଟ ସେପଟରେ କରିନି କିଛି ଆଉ ଦେଖିବା ଯିବା କେବେ ଗୋଟେ ଆଉ।
ହଁ ଆସେ କେବେ ଗୋଟେ
ଦେଖିବା ଗୋଟେ କଣ କରିବା ଆଉ।
ହଁ କେବେ ଗୋଟେ ଦେଖିକି ଫ୍ରି ହେଇକି ଆସେ ଘରକୁ ତ ଭଉଣୀ କି ବି ନେଇ ଆସିବୁ ସାଙ୍ଗରେ ଯଦି ଆସିବୁ। ହ୍ୟାଲୋ
ହଁ ଯିବା କେବେ ଗୋଟେ ଫ୍ରୀ ହେଲେ ଯିବା ଆଉ ଏହି ଯିବାର ନାଇଁ
ତ ଭଉଣୀ କି ବି ନେଇଆସିବୁ ସାଙ୍ଗରେ ଆଉ।
ହଁ ଦେଖିବା ନେଇଯିବା ଆଉ।
ଆଉ ପୂଜା ଦି କଲେଜ୍ ଯାଉଛି।
ପୂଜା ହଁ କଲେଜ୍ ସମସ୍ତେ ପାଠ ପଢା ପରୀକ୍ଷା ଚାଲିୁଛି ନା
ହଁ ପ୍ଲସ୍ ଥ୍ରୀ ପିଲାଙ୍କର କଣ ବା ଏବେ ସେମିଷ୍ଟାର୍ ଚାଲିଛି।
ହଁ
ପ୍ଲସ୍ ଥ୍ରୀ ପିଲାଙ୍କର ବା କଣ ଏବେ ଗୋଟେ ସେମିଷ୍ଟାର୍ ଚାଲିଛି।
ହଁ
ହଉ
ସମସ୍ତ ଅଇକା ତ ପରୀକ୍ଷା ଟାଇମ୍ ନା ଚାଲିଥିବ
ହଁ ହଁ ଏଗ୍ଜାମ ଟାଇମ୍ ଦି ଚାଲିବ ଏଗ୍ଜାମ ଆଉ
ଚାଲିଛି ଏବେ ପାଠ ପଢ଼
ଆଉ ତୋ ରେଜଲ୍ଟ କେବେ ବାହାରାରିବ?
ମୋର ଫାଷ୍ଟୟ୍ ର ରେଜଲ୍ଟ ବାହାରି ସାରିଲାଣି।
ଓହୋ ସେକେଣ୍ଡ ଇୟର ବାହାର ଦବୁ ନା
ହଁ ହଁ ସେକେଣ୍ଡ